ହ୍ୟାଲୋ।
ହଁ ମତେ ତୁମ କଥା ଶୁଭୁଛିି ମୋ କଥା ତୁମକୁ ଶୁଭୁଛି ତ?
ହଁ ହଁ ଶୁଭା ଯାଉଛି କୁହ?
ଠିକ ଅଛି ତେଣୁ ଆମେ ଥିଲେ ସୂର୍ଯ୍ୟ ଆଉ ଇନ୍ଦ୍ର ଦେବଙ୍କ ପାଖରେ ତମେ ଜାଣିଛ ସୂର୍ଯ୍ୟଙ୍କର କେତୋଟି ପୁତ୍ର କି ପୁତ୍ରୀ?
ହଁ ହଁ ତାଙ୍କର ଦିଟା ପୁତ୍ର ଥିଲେ।
କିଏ କିଏ?
ଅ ତାଙ୍କର ଗୋଟେ ପୁତ୍ର ଙ୍କର ନାଁ ମୋର ମନେ ପଡୁନି କିନ୍ତୁ ତାଙ୍କର ଆଉ ଗୋଟେ ପୁତ୍ର ଥିଲେ ଯିଏ ଛାୟା ତାଙ୍କ ପତ୍ନୀ ଛାୟାରୁ ସୃଷ୍ଟି ହେଇଥିଲେ ଶନିଦେବ।
ହଁ ତ ମୁଁ ତୁମକୁ କହୁଛି କିଛି ସେଇ ସମ୍ପର୍କରେ ଶନିଦେବ ଅ ଜଣଙ୍କୁ ବିବାହ କରିଥିଲେ ତାଙ୍କ ନାଁ ହେଉଛି? ମାୟା ମାୟା ଦେବୀ।
ହଁ ସନ ସନିଦେବ ନୁହଁ ସୂର୍ଯ୍ୟଦେବ?
ସରି, ସୂର୍ଯ୍ୟଦେବ ବିବାହ କରିଥିଲେ ମାୟା ଦେବୀଙ୍କୁ।
ହଁ
ମାୟା ଦେବୀ ତାଙ୍କର କିଛି ଗୋଟେ ସେଇ ମଧ୍ୟରେ ହେଲା। ତାପରେ ସେ ତାଙ୍କ ଛାଇରୁୁ ଛାୟା ଦେବୀ ମଧ୍ୟ
ହଁ, ତାଙ୍କର ସେ କିଛି ପଶିବା ପାଇଁ ବାହାରକୁ ଯିବା ପାଇଁ ସେ ତାଙ୍କ ଛାୟା ସୃଷ୍ଟି କରିଥିଲେ। ହଁ
ପରେ ଛାୟା ଦେବୀଙ୍କର ଏକ ପୁତ୍ର ହେଲା। ତାଙ୍କ ନାମ ଶନି ଦେବ। କିନ୍ତୁ ତା ଆଗରୁ ମାୟା ଦେବୀଙ୍କର ଜଣେ ପୁତ୍ର ଏବଂ ପୁତ୍ରୀ ଥିଲେ। ଯମ ଏବଂ ଜମି
ହଁ
ତାପରେ ଶନି ଦେବଙ୍କର ସୂର୍ଯ୍ୟଦେବଙ୍କ ସହ ଟିକେ ଅପଡ଼ ହୋଇଥା ହୋଇଥିଲା।
ହଁ, ହଁ, ଜାଣିଛି।
ତୁମେ ଏହା କେଉଁଠାରୁ ଜାଣିଲ?
ଟିଭିିରୁ
ମୁଁ ମଧ୍ୟ ସେଇ ଦୂର କଣ କୁହନ୍ତି? ଦୂରଦର୍ଶନରୁ ଜାଣ କରି ଉୁଁ
ଏହିପରି ଶବ୍ଦ ବ୍ୟବହାର କରନ୍ତୁ ନାହିଁ।
ଏତ ସେ କହିଥିଲେ ନା ଚଳିବ। ଏମିତି ସାଧାରଣ କଥା ଆମେ କହିପାରିବା।
ଠିକ ଅଛି।
ହଁ
ସେଥିପାଇଁ ଏବଂ ତୁମର ପ୍ରିୟ ଦେବତା କିଏ?
ହଁ, ଶିବ।
ସମାନ ସମାନ ହୋଇଗଲା।
ହଁ
ହୁଁ ମୁଁ ଭାବିଲି ତ୍ରିଦେବ ମଧ୍ୟରୁ ତୁମର କିଏ ପ୍ରିୟ ଥିବେ। ତେଣୁ ତ୍ରିଦେବ ମଧ୍ୟରୁ ଦୁଇ ଜଣଙ୍କର ଶିବ ପ୍ରିୟ ଅଟନ୍ତି।
ହଁ
ହୁଁ
ଏବଂ ବାକି ରହିଲେ ବ୍ରହ୍ମା ଏବଂ ବିଷ୍ଣୁ।
ହଁ
ତାଙ୍କ ସମ୍ପର୍କରେ ତୁମେ କଣ ଜାଣିଛ କିଛି କୁହ?
ମୁଁ ତ କହିଲି ନାଇଁ ଇନ୍ଦ୍ର ଦେବତାଙ୍କ ବିଷୟରେ ନା। ତା କୁହ ତାଙ୍କର ଯୋଉଠି ସେଇଟା କୁହନ୍ତି। ସେ ଯେହେତୁ ସବୁ ଦେବତା ମାନଙ୍କର ରାଜା ଥିଲେ ତାଙ୍କୁ କଣ କୁହାଯାଏ?
ଆଚ୍ଛା, ତୁମେ ଏହିପରି କ ପ୍ରଶ୍ନ ପଚାରିଥିଲ, ଯାହାକି ମୁଁ ବୁଝି ପାରିିନଥିଲି। ହ୍ୟାଲୋ।
ହଁ, ହ୍ୟାଲୋ।
ହଁ, ମୋ କଥା ଶୁଭୁଚି ତ?
ହଁ, ହଁ, ଶୁଭା ଯାଉଛି।
ହଁ ତ ମୁଁ କହିଲି ତୁମେ ଏହି ପରି ପ୍ରଶ୍ନ ପଚାରିଥିଲ? ଓଲଟା ପାଲଟା କରି ତେଣୁ ମତେ ଜଣା ପଡି ନଥିଲା। ହୁଁ ହୁଁ ଆଚ୍ଛା ତ ମୁଁ କହିବି ଇ କଣ କହିବି ଦ ଓ ଉଁ ଇନ୍ଦ୍ରଧନୁ ଇନ୍ଦ୍ରଧନୁ ରେ କେତୋଟି ରଙ୍ଗ?
ସାତଟି।
କଣ କଣ?
ବାଇଗଣୀ, ଘନନୀଳ ନୀଳ, ସବୁଜ, ହଳଦିଆ
ଉଁ
ଲାଲ
ନାରଙ୍ଗୀ ଏବଂ ଲାଲ।
ହଁ ହଁ ଠିକ ଅଛି ମାନେ ହୁଁ
ଠିକ ଅଛି ଠିକ ଅଛି।
ହଁ।
ଏବଂ ତାପରେ ତୁମେ ଜାଣି ଠେକୁଆ ଏବଂ କଇଁଛର କାହାଣୀ ଥିଲା ଗୋଟିଏ?
ହଁ ତାଠୁ ବେଟର ପର୍ବପର୍ବାଣି ବିଷୟରେ ପଚାରିଦିଅ।
ନା ନା ମୁଁ ତୁମକୁ କହିଦେଲେ ତୁମର ବହୁତ ଜଲଦି ମନେ ପଡିଯିବ ଏହା ଏକ ରୋମାଞ୍ଚକ କାହାଣୀ ଠିକ ଅଛି।
ହଁ ସେଇଟା ମନେ ଅଛି ମୋର।
ତେଣୁ କଥା ଟିକେ ବଢେଇ ଦିଏ ଏଇ କାହାଣୀ କହିକି
ହଁ ବଢା ଯେ ମାନେ ସେ କହିଥିଲେ ନା ଟିକେ ଉପଯୁକ୍ତ କଥା କହିକି ଇଏ କରିବ ବୋଲି ସେଇଟା ପାଇଁ କହିଦେଲି ଆଉ।
କୁଅ କଁ କଇଁଛଙ୍କର କାହାଣୀ ତ ଏକ ଉପଯୁକ୍ତ କାହାଣୀ।
ହଉ ଠିକ ଅଛି କୁହ।
ହୁଁ ଉଁ ଅ ଗୋଟିଏ ଠେକୁଆ ଏବଂ କଇଁଛ ମଧ୍ୟରେ ଦିନେ ପ୍ରତିଯୋଗିତା ଲାଗିଥିଲା।
ହଁ।
ସେ ତାହା ଏବେ ମଧ୍ୟ ଦୌଡ ପ୍ରତିଯୋଗିତା
ହଁ।
ଆଚ୍ଛା ତୁମେ ଠେକୁଆ ଠେକୁଆକୁ ଦେଖିଚ?
ହଁ ଦେଖିଛି।
କେଉଁ ରଙ୍ଗର କହିଲ?
ଧଳା।
ଏବଂ କଇଁଛ କେଉଁ ରଙ୍ଗର?
ଜାଣିନି।
ଘନ ଘନନୀଳ ଏବଂ ସବୁଜ।
ଘନନୀଳ
ହଁ।
ହେଇଥିବ।
ଘନ ନୀଳ ଅର୍ଥାତ୍ ଯାହା ଗାଢ ନୀଳ।
ଆଚ୍ଛ ଆଛା ଠିକ୍ ଅଛି।
ନୀଳର ଅର୍ଥ ସେଠାରେ ଏ ସେଇ ନୀଳ ନୁହେଁ। ଯାହା ଆମ ହୁଁ ଆଛା ତୁମ ଘରେ ହଁ ତୁମ ଘରେ ଏବେ ଏ କିଏ ଅଛନ୍ତି କି?
ହଁ ଅଛନ୍ତି ଭାଇ।
ଠିକ ଅଛି କିଛି ଅସୁବିଧା ନାଇଁ ତୁମେ ତାଙ୍କୁ। ଜଣାଇ ଦିଅ ଯେ ତୁମେ ଏହିଥିରେ କଥା ହେଉଛ।
ହଁ ହଁ।
ଆଛା ତାପରେ ମତେ କୁହ ତୁମର ମଧ୍ୟାହ୍ନ ଭୋଜନ ରେ କଣ ଥିଲା?
କହିଥିଲି ବା!
ମଧ୍ୟାହ୍ନ ଭୋଜନେ ଭାତ ପୋଟଳ କହିଥିଲ ବୋଧେ। ଆଉ ଥରେ କହିଦେଲେ ଆମ କଥା ବଢିଯାଆନ୍ତା।
ଭାତ ଡାଲି। ଆଉ ଥିଲା ସେଇଟା ତ ମୁଁ ଜାଣିନି ମୋ ନା ମାନେ।
ଠିକ୍ ଅଛି ଠିକ୍ ଅଛି କିଛି ଅସୁବିଧା ନାହିଁ। ଆମର ଥିଲା ଭାତ ପୋଟଳ ଆଳୁ ତରକାରୀ ଏବଂ ତାପ ଉପରେ ହୋଇଥିଲା ଦହି ମୁଁ ତା ସହିତ। ଅ କିଛି କୁରୁକିରି କୁରୁକୁରି ମିଶାଇ ଖାଇଥିଲି।
ହଁ ଠିକ୍ ଅଛି।
କିଛି ଅସୁବିଧା ନାହିଁ ଆଚ୍ଛା ତୁମେ କୁହ ଭାତ କିପରି କର?
ଭାତ କିପରି କରେ। !
ହୁଁ
ପାଣିରେ ବି ଚାଉଳ ଧୋଇକି ପକେଇ ଦିଏ ସିଏ ଆପେ ଆପେ ହେଇଯାଏ।
ଆଛା ତାପରେ ଭାତକୁ ଗାଳିଥାଅ।
ହଁ।
ତାହା କହିବ ନା ନହେଲେ କିପରି ପେଜୁଆ ଭାତ ଖାଇବ।
ହଁ ସେଇଟା ବି ସତ କଥା।
ତାପରେ ମୁଁ ତୁମକୁ କହିବି ଡାଲି କେମିତି କରାହୁଏ କାହିଁକି ନା ତୁମେ ତ କେବେ ଜାଣିନଥିବ।
ନା ମୁଁ ଜାଣିନି କୁହ ପ୍ଲିଜ ସ ଦୟାକରି କୁହନ୍ତୁ ପ୍ଲିଜ। ଏ ଜଇ ହୁଁ କୁହ।
ଆକ ଅ ଡାଲି ପ୍ରଥମେ ମୁଁ ଡା ଡାଲି କୁ ଧୁଏ। କାଳେ ଡାଲି ରୁ କିଛି ଗୋଡି ବାହାରିଯିବ। ଠିକ ଅଛି ହ୍ୟାଲୋ।
ହଁ, ହଁ
ହୁଁ ଡାଲିକୁୁ ଧୋଇ ଆମର ଯେଉଁ ପାତ୍ର ଥାଏ। ସେଥିରେ ଡାଲିକୁ ପକାଏ। ସେଥିରେ କିଛି ପାଣି ଯୁକ୍ତ କରେ। ପାଣି ପରେ ଲୁଣ ଏବଂ ହ ହଳଦୀ ଯୁକ୍ତ କରେ। ତାପରେ ଯଦି ଯଦି ଇଛା ହୁଏ। ତେଣୁ ସିଝା ଆଳୁ ମଧ୍ୟ ଯୁକ୍ତ କରିଥାଏ। ମୋର ଯଦି ଦରକାର ଥାଏ। ତାପରେ ତାହାକୁ! ଘୋ ଢକଣ ଘୋଡ଼ାଇ ତାହାକୁ ସିଝାଇଥାଏ। ସିଝିଲା ପରେ ତୁମେ କଣ କର? ସିଝିଲା ପରେ ତୁମେ କଣ କର?
କର କରେଇ କ କରେଇ ବସେଇକି ତା ଦେହରେ ତେଲ ପକାଏ, ତାପରେ ଫୁଟଣ ଦିଏ।
ହୁଁ!
ମୁଁ କହିଲି କ ଶୁଣା ଯାଉଛି ତ?
ହଁ ଏବେ ଶୁଭିଲା।
ହଁ କହିଲି କଡ଼େଇ ବସାଏ କଡ଼େଇ ରେ ତେଲ ଦିଏ ତେଲ ଗରମ ହେଲା ପରେ ଫୁଟଣ ଦିଏ ଶୁଖିଲା ଲଙ୍କା ହେଙ୍ଗୁ ପକେଇକି ଫୁଟଣ ଦିଏ ଫୁଟଣ ଦେଇ ସାରିଲା ପରେ ଡାଲ ମା ଯୋଉ ସିଝିଥାଏ ତାକୁ ପକେଇ ଦିଏ ଫୁଟିଗଲା ପରେ ଜିରା ଲଙ୍କା ଗୁଣ୍ଡ ଢା ପକେଇ ଦିଏ।
ମୁଁ ମଧ୍ୟ ସେଇ ପ୍ରକ୍ରିୟାରେ କରିଥାଏ ଏହାକୁ ବଘରା ହୁଏ କୁହାଯାଏ।
ଆଚ୍ଛା!
ହୁଁ ବାକି ଅ ଏହା ପରେ ତୁମେ କଣ କରିବ କଲ କଟିଲା ପରେ ମତେ ଲାଗୁନି ତୁମେ ଆଉ କଥା ହେଇପାରିବ।
ହଁ ରୋଷେଇ କରିବାକୁ
ହଁ ଠିକ ଅଛି ହଁ ତମର କେତୋଟି କଲ୍ ହୋଇଛି
ସାତଟା ତ ହେଇଯାଇଥିଲା ନା ତ ଆ ଏବେ! ଏବେ ଏଇଟାକୁ ମିଶେଇକି ବୋଧେ ଆଠଟା ହବ।
ଠିକ ଅଛି କିଛି ଅସୁବିଧା ନାହିଁ ମୁଁ କହୁଥିଲି
ହଁ
ଏବେ ହଁ ଆଳୁଦମ କିପରି ବନାଯାଏ
ହୁଁ
ଆଳୁଦମ ଜାଣିଛ ତ?
ହଁ ଜାଣିଛି ହେଲେ, ମାନେ ମୁଁ ଠିକ ଭାବରେ କହିପାରୁନି ତାକୁ ଛାଡିକି ସେଇଟା ଟିକେ କୁହ ଅଲଗା କିଛି ମାନେ ରୋଷେଇ ଇଏକୁ ଛାଡିକି କିଛି ଅଲ କହିଲି ରୋଷେଇ ଜିନିଷକୁୁ ଛାଡିକି କିଛି ଅଲଗା
ଆଛା ଠିକ ଅଛି ମୁଁ କହୁଥିଲି କି? ଉଁ ତୁମର ସରସ୍ଵତୀ ପୂଜା ଗାଁ ରେ ପାଳନ କରାଯାଏ। ହ୍ୟାଲୋ! ମୋ କଥା ଶୁଭୁଚି ତ?
ରହୁଛି
ହଁ ସରସ୍ଵତୀ କି ପୂଜା କିପରି ପାଳନ କରାଯାଏ
ପ୍ରଥମେ ତା ଦିନ ସବୁ ସାଜ ସଜା ହୁଏ ମାନେ ଧୁଆ ଧୋଇ ତାପରେ ସାଜ ସଜା ହେଇ ସାରିଲା ପରେ ମୂର୍ତ୍ତି ଆସେ
ହଁ
ତ ତାପରେ ଏପଟେ ଭୋଗର ପ୍ରସ୍ତୁତି ମଧ୍ୟ ଚାଲିଥାଏ। ସେପଟେ ବ୍ରାହ୍ମଣ ଆସିଲା ପରେ ଦେବୀଙ୍କ ମୁହଁରୁ ତାଙ୍କର
ତୁମର ଏପରି ଅସୁବିଧା ହୋଇନି ବ୍ରାହ୍ମଣ ଖୋଜିବାରେ ସେଦିନ ବହୁତ ଅ ସମସ୍ତ ବ୍ରାହ୍ମଣ ବହୁତ
ହଁ ବିଳମ୍ବରେ ବିଳମ୍
ଆସନ୍ତି ଯେ କା ତା ସେଥିପାଇଁ ବହୁତ ପିଲା ଭୋକରେ ଆଉଟ ପାଉଟ ହୁଅନ୍ତି
ହଁ ହଁ ହୁଏ ହେଲେ ଆମେ ଆଗରୁ ଖାଇ ଦେଇଥାଉ
ମୁଁ ମଧ୍ୟ ଆଗରୁ ଖାଇ ଦେଇଥାଏ ଆଚ୍ଛା ସମୟର ଅଭାବ ଆମ ପାଖରେ
ହଁ
ଠିକ ଅଛି ତ ମୁଁ ତୁମ ମୁଁ ରଖିବି ମୁଁ ରଖିବି